ହ୍ୟାଲୋ।
ହାଲୋ ଉଁ।
ବିନି କେମିତି ଅଛ?
ହଁ ମୁଁ ଭଲ ଅଛି ତୁମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି।
ଆଜି କଣ କଥା ହବା।
ଚାଲ ଆଜି ଖାଇବା ବିଷୟରେ କଥା ହବା।
ଭଲ କଥା।
ହଉ ତୁମର ପସନ୍ଦର ଖାଦ୍ୟ କଣ?
ମୋର ପସନ୍ଦ ଗୁପ୍ ଚୁପ୍।
ନା ମୋର ବି ପିଜ୍ଜା ଆଉ।
ଉଁ ହୁଁ ଆଉ ତୁମେ ପିଜ୍ଜା ବେଶି ଖାଉଥିବ ନା।
ନା କେବେ ଖାଏ ଆଉ
ଆଚ୍ଛା ସବୁବେଳେ ଜଙ୍କ ଫୁଡ ଖାଇବା ଭଲ ନୁହେଁ।
ହଁ ମୁଁ ଜାଣିଛି।
ସବୁବେଳେ ଜଙ୍କ ଫୁଡ ଖାଇବା ଭଲ ନୁହଁ।
ହଁ ମୁଁ ଜାଣିଛି।
ଘରେ ତିଆରି ଖାଦ୍ୟ ଅଧିକ ଭଲ।
ହଁ ମୋ ମାଆ ବି ମୋ ପାଇଁ ବହୁତ ସୁଆଦିଆ ଖାଦ୍ୟ କରନ୍ତି।
ହଁ ମୋ ମାଆ ବଧ୍ୟ ଭଲ ରାନ୍ଧନ୍ତି।
ମୁଁ ସକାଳ ଜଳଖିଆରେ କଣ ଖାଅ?
ମୁଁ ମୁଁ ରୁଟି ଆଉ ଚାହା ଖାଏ।
ମୁଁ ପାଉଁରୁଟି। ଅଣ୍ଡା ଖାଏ ଆଉ ମୁଁ ପାଉଁରୁଟି ଅଣ୍ଡା ଖାଏ ଆଉ।
ଆଚ୍ଛା ସକାଳ ଖାଦ୍ୟ ଖାଇବା ବହୁତ ଖାଦ୍ୟ ଖାଇବା ବହୁତ ଭଲ। ଦେହ ପାଇଁ
ହୁଁ। ଏହା ଆମକୁ ଶକ୍ତି ଦିଏ।
ହୁଁ ତୁ ଫଳ ଖାଉ କୁ ତମେ ଫଳ ଖାଆନା କି?
ହଁ ମତେ ଆମ୍ବ ସେଓ ଭଲ ଲାଗେ।
ଆଛା ମତେ ଲିଚୁ କୋଳି କମଳା ବି ଭଲ ଲାଗେ।
ହଁ ଫଳ ଖାଇଲେ ସ୍ୱାସ୍ଥ୍ୟ ଭଲ ରୁହେ।
ହଁ ଠିକ୍ କହିଲ।
ତୁମେ ପଖାଳ ଖାଇବାକୁ ଭଲ ପାଅ?
ହଁ ହଁ ଗରମ ଦିନରେ ବହୁତ ଭଲ ଲାଗେ ପଖାଳ ଖାଇବାକୁ।
ମତେ ମଧ୍ୟ ଭଲ ଲାଗେ ପଖାଳ ଖାଇବାକୁ।
ପଖାଳ ଓଡ଼ିଶାର ଏକ ଲୋକପ୍ରିୟ ଖାଦ୍ୟ ତାକୁ ଆଉ ଗରମ ଦିନେ ତାକୁ ଛାଡ଼ି ହବନି ନା।
ହଁ ସମସ୍ତେ ଏହାକୁ ପସନ୍ଦ କରନ୍ତି।
ହଁ ତୁମେ ପାଣି କେତେ ପିଉଛ?
ମୁଁ ଦିନକୁ ବହୁତ ପାଣି ପିଏ।
ଆଚ୍ଛା ଏହା ଭଲ ଅଭ୍ୟାସ କାରଣ ନା ଗରମ ଦିନରେ ପାଣି ପିଇବାଟା ବହୁତ ନିହାତି ଦରକାର ଦେହରୁ ବହୁତ ଝାଳ ହେରିକା ବାହାରେ। ତ ଉ ବହୁତ ପ୍ରୋବ୍ଲେମ ବି ହୁଏ ଗରମ ଦିନରେ ତ ସେଥିଲାଗି ପାଣି ପିଇବା ଅଭ୍ୟାସ କର ବହୁତ ଭଲ ରହିବ ଦେହ।
ହଁ ତୁମେ ପନିପରିବା ଖାଅ?
ହଁ ମୁଁ ପ୍ରତିଦିନ ସବୁ ଜିନିଷ ପନିପରିବା ସବୁ ଖାଏ। ହଁ।
ମୁ ବି ପନିପରିବା ଖାଏ।
ହୁଁ ଏହା ଭଲ। ପନିପରିବା ଖାଇଲେ ଭିଟାମିିନ୍ ହେରିକା ମିଳେ।
ହଁ କ୍ଷୀର ପିଇବା ବି ମଧ୍ୟ ଦରକାର।
ହଁ ପନିପରିବା ସହିତ ପନିପରିବା ଶରୀର ପାଇଁ ଯେତିକି ଉପକାରୀ କ୍ଷୀର ବି ପିଇବା ମଧ୍ୟ ଦରକାର। ଏହା ହାଡ଼କୁ ଶକ୍ତ କରେ।
ସୁସ୍ଥ ଖାଇବାକୁ ଭଲ ଖାଦ୍ୟ ଦରକାର।
ନିଶ୍ଚୟ କାହିଁକି ନୁହଁ। ସୁସ୍ଥ ରହିବାକୁ ହେଲେ ତ ଖାଇବାକୁ ନିହାତି ଭାବରେ ପଡ଼ିବ। ଭଲ ଖାଇବା ପନିପରିବା କ୍ଷୀର ମାଛ ମାଂସ ସବୁ ଖାଇବାକୁ ପଡ଼ିବ।
ହଁ ଅଧିକ ତେଲିଆ ଖାଦ୍ୟ ମଧ୍ୟ ଖାଇବା ଉଚିତ୍ ନୁହେଁ।
ହଁ ସେଟା ତ ସତ କଥା ତେଲ ଖାଇବା ଖାଇଲେ ଆମ ଦେହ ଟା ଖରାପ ହବ। ଅ ତେଲ ଟା ଆମ ଦେହ ପାଇଁ ଭଲ ନୁହଁ। ଯୋଉମାନେ ପତଳା ଥାନ୍ତି କି ସେମାନେ ଚାହାନ୍ତି କି ଆମେ ଅଧିକ ସେମାନେ ଜଙ୍କ ଫ୍ରୁଟ୍ ଖାଇବାକୁ ଭଲ ପାଆ ମୋ ଟା ପିଲା ବି ଜଙ୍କ ଫ୍ରୁଟ୍ ଖାଇବାକୁ ଭଲ ପାଆନ୍ତି ସେମାନେ ସବୁ ଚାଓମିିନ ପିଜା ବର୍ଗର ଏଇସବୁ ଖାଇବାକୁ ପସନ୍ଦ କରନ୍ତି କିନ୍ତୁ ସେମାନେ ଖାଇଲେ ଅ ତା ଦେହରେ ଯେହେତୁ ତେଲ ଜିନିଷଟା ଥାଏ ତା ଦେହଟା ଅଧିକ ଖରାପ କରିଦିଏ। ସେମାନେ ଆଉ ଖାଇ ପାରନ୍ତିନି ସେଥିଲାଗି ତେଲ ଜିନିଷ ଯେତେ କମ ଖାଇବ ଦେହ ପାଇଁ ବହୁତ ଭଲ।
ହୁଁ ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍। ତେଲିଆ ଖାଦ୍ୟ ଖାଇବାର ନାହିଁ।
ହଁ ସେଟା।
ହଁ ଆମ ଭଲ ହଁ ଠିକ କହିଲ ଆ କଣ କରୁଛ?
ବସିଛି ଆଉ
ହୁଁ ଆଉ ତମ ମୁଁ ବି ବସିଛି। ଆଉ ତମ ଦେହ ହେରିକା ଦେହ ଠିକ ଅଛି ତ?
ହଁ ଦେହ ଠିକ ଅଛି ତମର?
ମୋର ବି ଠିକ ଅଛି। ଦେହ ଆଉ ତମେ ପନିପରିବା ବହୁତ ଖାଅ। ଦେହ ଠିକ ରହିବ କ୍ଷୀର ବି ପିଅ। ଆଉ ଏକ୍ସରସାଇଜ ବି କର କିଛି ବ୍ୟାୟାମ ହେରିକା କର। ଉଁ ଦେହ ପୁରା ଫିଟ ରହିବ ଠିକ ରହିବ। ଆଉ ଏଇସବୁ ତମେ ତମ ପରିବାରରେ ବି ସମସ୍ତେ ମା ବାପ ସମସ୍ତଙ୍କୁ ବୁଝାଅ। ସେମାନେ ବି ପୁରା ଠିକ ରହିବେ। ସେମାନଙ୍କୁ ବି ସବୁ କଥା କୁହ କି? ହୁଁ ବହୁତ ପସନ୍ଦ କରେ। ତମେ କଣ ଖାଇବାକୁ ପସନ୍ଦ କର ବେଶୀ?
ମତେ ତ ଆମ୍ବ ସେଓ ମତେ ବହୁତ ଭଲ ଲାଗେ।
ହୁଁ ମତେ ଲିଚୁ କୋଳି ବହୁତ ବହୁତ୍ ପସନ୍ଦ।
ଲିଚୁ ଟା ଭଲ ଲାଗେ ସେଟା ତ ସବୁବେଳେ ମିଳିବନି ନା? ଆମ୍ବ ସେଓଟା ସବୁବେଳେ ପ୍ରାୟ ଟାଇମ୍ ମିଳିବ ସେଇଟାକୁ ଭଲ ଲାଗେ ମତେ ସେଥିପାଇଁ ଆଉ
ହୁଁ ମୋର ସେଇଟା ବହୁତ ପସନ୍ଦର ଫଳ। ସେଥିଲାଗି ମତେ ଟିକେ ଲିଚୁ କୋଳି ବହୁତ ଭଲ ଲାଗେ। ଯେତେ ଯେବେବି ଲିଚୁ କୋଳି ବଜାରକୁ ଆସେ। ବାବା ଯାଇକି ଆଣନ୍ତି ମୁଁ ଯେତେ ଯେତେ ବଜାର ଯାଇଥିବେ ମୁଁ ବି ଆଣେ ବହୁତ ଭଲ ଲାଗେ ଖାଇବାକୁ। ଏବେ ତ ଜାମୁକୋଳି କୋରି ସିଜିନ ଜାମୁକୋଲି କରି ଖାଇଲଣି।
ହଁ ଜାମୁକୋଳି ଖାଇଛି ଜେଜେମା ଆଣିଥିଲେ। ଏଇ ଚାରି ପାଞ୍ଚ ଦିନ ହେଲା ଖାଇଥିନି।
ହଁ ମୁଁ ବି ଖାଇଥିଲି ମା ଆଣିକି ଦେଇଥିଲା।
ହୁଁ ବହୁତ ବଢିଆ ଲାଗୁଥିଲା।
ହାଁ। ଭଲ ବି ଲାଗୁଥିଲା କିନ୍ତୁ ନିଜ ଗଛ ଥିବ ବହୁତ ଆଣିକି ଖାଇବ ଆଉ ଅନ୍ୟ କା ଗଛରୁ ଆଣିକି ଖାଇପାରିବ ନା ଥୋଡି।
ହଁ। ଆ ନାଇଁ ଆମର ଅଁଳା କୋଳି ଗଛ ଅଛି ସେଥିରେ ଅଁଳା କୋଳି ଦେଖିକି ବହୁତ ଖାଉ ବଢିଆ ଲାଗେ। ଦେହ ପାଇଁ ବି ଅଁଳାଟା ଭଲ ନା।
ହୁଁ। ଅଁଳା ଜୁ
ନିଜର ଗଛ ଥିବ କେହି କିଛି କହିବେନି ନିଜର ଗଛ ଉଥିବ କେହି କିଛି କହିବେନି ନିଜେ ଆଣିକି ଖାଇବ। ସେଥିପାଇଁ ଆମେ ଫଳ ଗଛ ଲଗେଇବା ହିଁ ଭଲ। ଯେତବେଳେ ଇଚ୍ଛା ହେଲା ଆଣିି ଖାଇପାରିବେ।
ହଁ। ସେଇଟା ତ ସତ କଥା ଆମ ଆମର ଆମ୍ବ ଗଛ ଅଛି ପଣସ ଗଛ ଅଛି। ଆମର ପଣସ ହୁଏ ମୁଁ ମୁଁ ତ ପଣସ ଖାଏନି ବଟ କେତେବେଳେ କେମିତି ମତେ ଟିକେ ଯଦି ଭଲ ଲାଗେ ମୁଁ ଟିକେ ଜ ଖାଇଦିଏ ଗୋଟେ ଦିଟା ପଣସ ଖାଇଦିଏ। ତମେ ପଣସ ଖାଇବାକୁ ପସନ୍ଦ କରନି କି?
ହଁ ମତେ ପଣସ ବହୁତ ପସନ୍ଦ। ମୋର ସବୁ ଫଳ ପସନ୍ଦ। ଯୋଉଟା ମିଳୁଛି ସେଇଟା ଖାଇଦଉଛି ଆଉ ଯୋଉଟା ନ ମିଳୁଛି ଯେବେ ଆସୁଛି ଖାଉଛୁ ଆଉ।
ହୁଁ। ଏବେ ତ ସାବିତ୍ରୀ ଓସା ଗଲା କିଛି ଦିନ ହେଲା ତା ଦେହରେ ତ ବହୁତ ଫଳ ହରିକା ଖାଇଥିବ?
ହଁ ସପୁରୀ ବାଡିରେ ହେଇଥିଲା ସପୁରୀ ଖାଇଥିଲୁ।
ସପୁରୀ ବି ଦେହ ପାଇଁ ଭଲ ଖାଇଲେ।
ହଁ ସପୁରୀ ଟା ଖଟା ଲାଗେ ନା।
ହଁ ଖଟା ଛିଟା ଭଲ ଲାଗେ ପାଟିକି। ହଁ ସେଟା ଭଲ ଲାଗେ ପାଟିକି ଆଉ। ଆମ୍ବ ଯେମିତି ସପୁରୀଟା ସେମିତି ଆଉ। ହଁ ହଁ ପୁଅ ମିଲା ମାନେ ଏବେ ଖଟା ଖାଇ ଦଉଛନ୍ତି।
ଏବେ ଆଉ କିଛି ନାହିଁ ପୁଅ ଝିଅ କିଛି ନାହିଁ ଏବେ ସମସ୍ତେ ସମା ସାମାନ୍ୟ ଭାବରେ ସବୁ ଖାଇଦଉଛନ୍ତି।
ଭଲ ସମସ୍ତେ ସବୁ ଫଳ ଖାଇବା ଦରକାର, ହଁ। ଖାଇସାଇଲେନି।
ମା ବାବା ଖାଇସାରିଲେଣି? ଆଉ ତମ ଭାଇ ଭଉଣୀ ତମ
ମା ବାପା ହଁ ସବୁ ଖାଇସାରିଲେଣି।
ଆଚ୍ଛା।
ସମେସ୍ତେ ସବୁ ଫଳମୂଳ ଟା ଖାଇଇ ଠିକ ଦେହ ପାଇଁ ସବୁ ଭଲ ନା?
ଆଛା ଠିକ ଅଛି ଆଉ ତମେ ତମ ଧ୍ୟାନ ରଖିବ ମୁଁ ରହୁଛି।
ହଁ ଆଜିର ଆଲୋଚନା ଟା ବହୁତ ଭଲ ଲାଗିଲା।
ଆଜ୍ଞା ଥଙ୍କ ଧନ୍ୟବାଦ।
ଧନ୍ୟବାଦ।